ହ୍ୟାଲୋ ସୁପ୍ରବାତ ସୁପ୍ରବାତ।
ଆଉ କଣ କରୁଛ ପୁଅ?
କେମିତି ଅଛ?
କେମିତି ଅଛି ବହୁତ ଭଲରେ ଅଛି ସବୁ ସେଇ ଜଗନ୍ନାଥଙ୍କର କୃପା। ଆମେ ଆଉ କଣ କରିବ ଆମେ ତ ନିମିତ ମାତ୍ର।
ହଁ ହଁ ନିହାତି ନିହାତି ଏଇ ସବୁ ଜିନିଷ ବିଏତେ କହିବା ବି ଆବଶ୍ୟକ ନାହିଁ କାରଣନା ତାଙ୍କର ହି ନିୟତିରେ ସବୁ ଜିନିଷ ଚାଲିଛି।
ହଁ ଆପଣଙ୍କର ଯୋଉ ଆବାଜଟା ଟିକେ ଧୀରେ ଧୀରେ ଆସୁଛି ଆପଣ ଯଦି ତାକୁ ଟିକେ ଠିକ
ମୁଖ୍ୟ ନିସୃତ ତୁମର ଏ ଯଉ ମୁଖ ନିଃସୃତ ଶବ୍ଦ ମାନ ମଧ୍ୟ ସବୁ ସେ ଜଗନ୍ନାଥ ତାଙ୍କ କୃପାରୁ ହିଁ ଚାଲୁଛି। ଏବେ ଏବେ ଆସୁଛି ଏବେ ଆସୁଛି ମୋର ଶବ୍ଦ। ଏବେ କିଛି ଅସୁବିଧା ହଉଛି କି। ଆଉ କିଛି ମୋର ପାର୍ଶ୍ଵ ପୃଷ୍ଠଭୂମିରୁ କିଛି ଶବ୍ଦ ଆସୁଛି କି ଆପଣଙ୍କୁ?
ନାଇଁ ପାର୍ଶପୃଷ୍ଠଭୂମିରେ ତ ସବୁ ଠିକ ଅଛି କିନ୍ତୁ ଆପଣଙ୍କର ଯୋଉ କଥାବାର୍ତ୍ତାର ଶୈଳୀଟା ଟିକେ ବଦଳି ଯାଇଛି।
ହଁ ହଁ ଚଳିବ ଚଳିବ ଏଇ ଯୋଉ ଆମର ମାନେ ପାଗ ବଦଳିଗଲା ନା ଏଇ ଯୋଉ ଖରା ଦିନରୁ ବର୍ଷା ଦିନ ହେଇଗଲା। ଏଥିପାଇଁ ଶୈଳୀଟାକୁ ବି ବଦଳାଇବାକୁ ପଡୁଛି କାରଣ ଆମର ଯୋଉ ଥଣ୍ଡା ଟା ଟିକେ ଲାଗି ଯାଉଛି ଦେହରେ ନା। ତ ତାର ବଳରେ ଏଇ ସବୁ କରାମତି ହଉଛି ଆଉ କଣ କରିବା।
ହଁ ବହୁତ ବଢିଆ କଥା।
ଆଉ କଣ ଆଉ କୁଆଡେ ବୁଲି ଯି-ଯିବା ନା କଣ କେମିତି ଟିକେ କଣ ଉଁ କଣ ଗୋଟେ କିଛି କର ଆୟୋଜନ କର। ହଁ ପୂର୍ବ ଥର ତ ତମେ ଠକିଦଲ ହଁ।
ମୋଠାରୁ ଦୁଇଶହ କିଲୋମିଟର ଦୂରରେ ରହିଲେ
ଏ ଦୁଇଶହ କିଆରେ ବୁଲି ଯିବା ପାଇଁ ଯ ଯେତେବେଳେ ମନରେ ଇଚ୍ଛାଶକ୍ତି ଆସିଯିବ ସେଇ ଯେଉଁ ଦୃଢ଼ ମନଶକ୍ତି ଯେତେବେଳେ ପଳେଇ ଆସିବ। କଣ ଅଛି ତମର ଇଚ୍ଛା ଶକ୍ତି ଆସିଥିଲା ଏଇଠି ପୂର୍ବ ମାସରେ ତମେ ଯାଇକି ଉତ୍ତରାଖଣ୍ଡ ବୁଲିକି ପଳେଇ ଆସିଲ।
ଇଚ୍ଛା ଶକ୍ତି ନାହିଁ ସେଇଟା ଆମେ ବାଦ୍ୟ ବାଧକତାରେ ଯାଇଥିଲୁ କଣ ପାଇଁନା ଯିବାକୁ ଯେମିତି ହେଲେ ପଡିବ।
ହଁ ନା ନା ନା ନା ଏଇ ସବୁ ତ ଇଏ ଆଉ କଣ ଏଇ ସବୁ ତ ଗୋଟେ ଗୋଟେ ବାହାନା ଆଉ କଣ?
ଆପଣଙ୍କର ଏଇ ଯଉ ଶୈଳିରେ ଟିକେ ପରିବର୍ତ୍ତନ କରିବା ଚେଷ୍ଟା କରିବେ କି କଣ ମ କଥା ଉପରେ ଆପଣ କ କଥା କହି ଦଉଛନ୍ତି ତ ସେଇଟାକୁ ଟିକେ ଚ ଯଦି ପରିବର୍ତ୍ତନ କରିବେ ତାହେଲେ ଆମେ ବହୁତ ଖୁସି ଅନୁଭବ
ନିହାତି ନିହାତି ହେଇ ତୁମକୁ ଖୁସି କରିଦବା ଏଇଟା ଗୋଟେ କଥା ଆମେ ତ ସା ଦୁନିଆକୁ ସମଗ୍ର ଦୁନିଆକୁୁ ଖୁସି ବାଣ୍ଟିବା ପାଇଁ ହିଁ ଆସିଛୁ ଆଉ ତୁମେ ଗୋଟେ କଥା କହିବା ଆମେ ଶୁଣିବୁଣୁନା ଏଇଠି ପା ତମୁକ ଖୁସି କରିଦେଲୁ।
ତାହେଲେ ଆପଣ ଖୁସି ଦଉଛନ୍ତି।
ହଁ ଖୁସି ବାଣ୍ଟୁଛୁ ଆମେ। ହଁ ନିଜ ନିଜେ ଦୁଃଖ ନିଜେ ଦୁଃଖୀ ହେଇକି ଯୋଉ ମଣିଷ ଖୁସି ବାଣ୍ଟିଲା ସେ ବି ଜାଣିଦବ ଯେ ହଁ ସିଏ ନିଜେ ଦୁଃ ହେଇଯିବ ତେଣୁ ତମେ ଜାଣିଥିବ ତମକୁ ଯଦି ଜଣେ ସାହାଯ୍ୟ ଟିକେ କରିଦେଲା ସିଏ ନିଜ ଦୁଃଖ ହେଇକି ତମକୁ ସାହାଯ୍ୟ ଟେ କଲା ସେ ନିଜ ସମୟରୁ କିଛି ସମୟ କାଢ଼ିକି ତୁମକୁ ସାହାଯ୍ୟଟେ କଲା ତେଣୁ ସେ ତେଣୁ କୌଣସି କଣ ଏବେ ଯୋଉ କୁଣ୍ଡିଚି ମୂଷା ଯୋଉ- ଆମ ରାମଚନ୍ଦ୍ରଙ୍କୁ ଯୋଉ ସାହାଯ୍ୟ କରିଥିଲା ସିଏ ସେ ତା ପ୍ରତି ବଦଳରେ କଣ ନିଜର ଖାଦ୍ୟ ପେଦ୍ୟ ଯାହାବି ସେ ଥିଲା ସେଇଟାକୁ ସିଏ କଣ କଲେକ୍ସନ ରେ ଲାଗି ପଡିଥାନ୍ତା କିନ୍ତୁ ସେ ସେ କାମ ଛାଡିକି ନିଜ ଦୁଃଖରେ ଦୁଃଖୀ ହେଇକି ଆ ଶ୍ରୀରାମଚନ୍ଦ୍ରଙ୍କୁ ସେତୁ ବନ୍ଧ ବାନ୍ଧିବାରେ ସାହାଯ୍ୟ କଲା।
ହୁଁ ବହୁତ ବଢିଆ କଥାଟେ ଆପଣ କହିଲେ।
କାମ କରେ। ତ ତମେ ଜାଣି ଦିଅ ତମକୁ ଯିଏ ବି ସାହାଯ୍ୟ କରୁଛନ୍ତି ତମେ ଚେଷ୍ଟା କରିବ ଯଦି ତମକୁ କିଏ ପାଣି ଗ୍ଲାସ୍ ଟିଏ ଦେଇଛି ତ ତୁମେ ତାଙ୍କୁ ତା ପ୍ରତିବଦଳରେ କଣ ଦେବ?
ତାଙ୍କୁ ମଦ ଗ୍ଲାସ୍ ଟେ ଦିଆ ହବ।
ହେ ହେ ଏଇଭଳିଆ କ ଅ ମାନେ ଭାଷାର ଏଠି ପ୍ରୟୋଗ କରନି। ତମେ ଜାଣିଛ ତଥାପି ତମେ ଗୋଟେ ଏତେ ବଡ ମାନେ ଅ ପୁରା ଏକ୍ସପ୍ରେନ୍ସ ହୋଲ୍ଡର ହେଇକି
ନାଇଁ ଆପଣ, ଆପଣ ଗୋଟେ ବଢିଆ କଥା ଟେ କହିଲେ, ରାମଚନ୍ଦ୍ରଙ୍କ ବିଷୟରେ କହିଲେ। ତ ମତେ ବୋହୁତ୍ ଖୁସି ଲାଗିଲା। ସେ ଆପଣଙ୍କର କଥା ଟିକେ କର ମୋର ମନ ପୁରିଗଲା।
ତୁମେ ଏଇ ଯୋଉ ଭୁଲ୍ ଟି ଏବେ କଲ, ଏଇଟାକୁ କେମିତି କଣ କରିବା?
ଏଇଟାକୁ ସେମିତି କିଛି କରିହବନାହିଁ, ଆମେ ମାଦକତା ବୋଲି କହୁଥିଲୁ। ପା ଟିରେ, ଭୁଲ୍ ରେ ସେଇ ୱାର୍ଡ ଟି ଭାହାରିଗଲା।
ଆହାଁ, ହାଁ, ହାଁ। ତମେ ଶୁ-ସୁରବ, ସୁରା ପାନର ବ୍ୟବହାର କରିପାରିବ ଶବ୍ଦର, କିନ୍ତୁ ଏଇଭଳି ଭାବେ ଆମ୍ ତମେ, ମାନେ କଣ ପ୍ରତ୍ୟକ୍ଷ ଭାବରେ ବ୍ୟବହାର କରିପାରିବ ନାହିଁ ବୁଝିଲ ନା।
ହଉ ଆଜ୍ଞା କ୍ଷମା କରିଦେବେ। ଏଇଥର ଭୁଲ୍ ହେଇଗଲା।
ନା ନା, ଆମେ କଣ କ୍ଷମା କରିବା, କ୍ଷମା କରିବା ଲୋକ ତ କ୍ଷମା କରିବା ଲୋ ଲୋକ ତ ଶୁଣୁଛନ୍ତି, ଏଇ ବକ୍ତା ଟିକୁୁ ଯିଏ ଶୁଣିବେ ତାଙ୍କ ଉପରେ ସବୁ ରହିଲା ନା।
ହଁ ହଁ, ଠିକ୍ କଥା ଠିକ୍ କଥା।
ହୁଁ ଉଁ। ଆଉ ସିଏ ଯାହା ଚାହିଁବେ କରିବେ ଆଉ। ଆଉ କଣ, ଆଉ କଣ କିଛି କର, ଏଇଥର ଗୋଟେ କୁଆଡେ ବୁଲାବୁଲି କରିବା କଣ ଟିକେ ଆୟୋଜନ କର। ବୋହୁତ୍ ଦିନ୍ ହେଲେ କୁଆଡେ ଯାଇନେ ମାନେ ଆମର ସବୁ ଚକି ଲାଗିଗଲାଣି ଆମର ସବୁ।
ଆପଣଙ୍କର ସେ ଜାଗା ଆଡ଼େ ମୁଁ ଭାବୁଛି ଆଉ ଥରେ ବୁଲିବାକୁ ଯିବୁ। କଣ କହି ସେ ଆପଣଙ୍କର ସେ ଜାଗାରେ ମୋର ମନ ପୁରା ରହିଯାଇଛି।
ହଁ ହଁ। ଠିକ୍ ଠିକ୍ ଆମର ବା ମନ ଲାଖି ସେ ଜାଗା ଟା ଏଇଟା ଆମର। ମନ ରହିବନି ହବ କେମିତି? ଆମେ ପରା ମନ କିଣିବା ପାଇଁ
ସେଇଥିପାଇଁ ତ କହୁଛି ମୁଁ ଆପଣଙ୍କ ଜାଗାକୁ ଭୁଲି ପାରୁନାହିଁ। ମୁଁ ଯେବେଠୁ ସେଇଠାରୁ ଫେରିଛି ମୋର ମନରେ ସବୁବେଳେ ମନ ପୃଷ୍ଠରେ ସବୁବେଳେ, ଆପଣଙ୍କର ସେ ଜାଗା ଭାସି ବୁଲୁଛି।
ଆରେ ଆରେ କି କଥା କହୁଛନ୍ତି? ଓହୋ।
ଆପଣ ସେ ଯୋଉ କଫି ବଗିଚା ନେଇକି ଯାଇଥିଲେ। ଆପଣ ସେ ଯୋଉ କଫି ବଗିଚା ବଗିଚା ନେଇକି ଯାଇଥିଲଥିଲେ। ଆଉ ସେ ଯୋଉ ଆପଣଙ୍କର
ନାଇଁ ନାଇଁ ଆମର ଆମର ଅଞ୍ଚଳ କି ସେଇଟା? ସେଇଠୁ ତ ଆମ ଅଞ୍ଚଳ ଆଉ ଦେଢ କିଲୋମିଟର ହଁ କିନ୍ତୁ ଭଲ ଜାଗା ଟି ସେ ଥିଲା। ସେଥିପାଇଁ
ହଁ ତ ଆପଣ ସେଠିକି ନେଇକିଥିଲେ। ପାଇନ୍ ଫରେଷ୍ଟ ମଧ୍ୟ ନେଇକି ଯାଇଥିଲେ। ତ ସେଇଗୁଡାକ ମୁଁ ଆଜି ସି ପାଇଁ ଯାଇ ଭୁଲି ପାରୁନି। ଆଉ ରାତିରେ ଆମେ ଯୋଉ ନାଚ ନାଚୁଥିଲେ। ଓ କି ସୁନ୍ଦର ଦୃଶ୍ୟ ଥିଲା ସିଏ। ଆଜି ଯାଏ ବିି ମାନେ, କଣ କହିବି?
ଥରେ ଆମେ ସେଇଟାକୁ ମାନେ ଫୁଣି ଥରେ କରିବା ନା କଣ କରୁଛନ୍ତି?
ହଁ ପକ୍କା ଯେମିତି ହେଲେ କରିବା। କଣ ପାଇଁ ନା ଆପଣଙ୍କ ଭାଇ ବି ସେଇ ଟାଇମ୍ ରେ ଛୁଟିରେ ଆସିବାର ବୋହୁତ୍ ସମ୍ଭାବନା ରହିଛି।
କିନ୍ତୁ କଣ କରିବା ମୋର ଗୋଟେ ମାନେ ବାର୍ଷିକ୍ କ ପରୀକ୍ଷା ଟି ବୋଧେ ସେଇ ସମୟରେ ରହିଯାଉଛି, ତେଣୁ ମୁଁ କିଛି କହିପାରୁନି।
ହେଲା ହେ କିଛି ଅସୁବିଧା ନାହିଁ, ଦେଖନ୍ତୁ ଆପଣଙ୍କର ଯଦି ଡିସେମ୍ବରରେ ରହୁଛି ତାହେଲେ ଆମେ ଜାନୁଆରୀ ରେ କରିବା।
ହଁ ବାସ୍। କିନ୍ତୁ ଯାଏ-ଜାନୁଆରୀରେ ବୋଧେ ଭାଇ ପଳେଇବେ ବୋଧେ ଫୁଣି କମ କରିବା?
ନାଇଁ ତାଙ୍କୁ ବି ତାଙ୍କୁ ବି ସେଇ ଅନୁସାରେ କହିବା ଛୁଟି ଆଣିବା ପାଇଁ।
ହଁ ହଁ, କିନ୍ତୁ ତାଙ୍କର ପୁରା ମୁଁ ଶୁଣୁଥିଲି କଣ ତାଙ୍କର ମାନେ ମାନେ ଇଏକିଥାଉଛି ତାଙ୍କର ଅ ଆଗରୁ ସେପଟୁ ଇଏ ହେଇକି ଥାଉଛି। ଯେ ନାଇଁ ଏବେ ହିଁ ତମେ ଯିବ ନା ସେମିତି ନଥାଉଚି।
ନାଇଁ ସେ ଏମାନେ ଯେତେବେଳେ ଛୁଟି ପାଇଁ ଏ ମାନେ କହିବେ ଆପ୍ଲା କରିବେ ସେତେବେଳେ ମିଳିବ। ମାନେ ଯେମିତି କିି ଆପଣ ଜାଣିଥିବେ ନା
ବଧୂଏ ଏହି ବର୍ଷଟି ଜାନୁଆରୀ ଏକତିରିସ୍ ଡିସେମ୍ବର ଏକତିରିମିସ୍ ତାରିଖରେ ସରିଯିବ ନା ତେଣୁ ମତେ ଲାଗୁଛି ଯାହା କିଛି ତାର ବଳକା ବଳକି ଛୁଟି ଅଛି ସେ ଏଇ ବର୍ଷ ହିଁ ସାରିବାକୁ ଚାହିଁବ। ନହରେ ସେଇଟା କଣ ହବ ନା ଏଇ ଯୋଉ ଚାକିରୀ ପରିଶେଷରେ ଯୋଉ ଆମର ପଇସା ଆକାରରେ ମିଳିବ ହଁ। ସେଇଭଳିଆ ଯୋଉ ସି ଷ୍ଟମଟା ହଉଛି, ସେଇଠି ମଧ୍ୟ ଲାଗୁ ହେଇଯିବ।
ନାଇଁ ସିଏ, ତାଙ୍କୁ ତ ଏବେ ସିଏ ଏବେ ଛୁଟିରେ ଆସିଥିଲେ ନା, ତ ତାଙ୍କୁ ଟିକେ ଚାଏନ୍ସ ସମୟ ଲାଗିବ, ଆଉଥରେ ଛୁଟି ତାହେଲେ ହେବ ରେନ୍ୟୁ ହବା ପାଇଁ। ପୁନର୍ବାର ରିନ୍ୟୁ ହବା ପାଇଁ ଆଉଥରେ ତାଙ୍କୁ ଟା ସମୟ ଟିକେ ଲାଗିବ। ତାକୁ ସେ ସମୟଟା ମୁଁ ମେ ବି ହେଇପାରେ ବୋଧ ହୁଏ ହୋଇପାରେ, ଗୋଟେ ମାସ କିମ୍ବା ଦୁଇମାସ। ଦୁଇମାସ ପରେ ତାଙ୍କୁ ଜଣା ପଡିଯିବ, ସେ କେବେ ପୁଣି ଆଉଥରେ ଛୁଟିରେ ଯିବେ ଆଉ ତାଙ୍କ ମନ ମୁତାବକ ସିଏ ମଧ୍ୟ ଛୁଟି ନେଇପାରିବେ। ଯେତେବେଳେ ଛୁଟିଟା ମାନେ ସେପଟୁ ଆପ୍ରୁଭ ହେଇଯିବ ମାନେ ହେଇଯିବ ହେଇଗଲା ପରେ, ଇଏ ଯେତେବେଳେ ଚାହିଁବେ ସେତେବେଳେ ଛୁଟି ନେଇପାରିବେ।
ହଁ ହଁ। ଛୁଟିଟା ଯେତେବେଳେ ସେପଟେ ଗ୍ରହଣୀୟ ହେଇଯିବ, ତାପରେ ସିଏ ନେଇପାରିବେ ଆଉ ନାଇଁକି?
ଆଜ୍ଞା।
ହଁ ହଁ। ତାହେଲେ ଏମିତି ତାଙ୍କର ହୁଏ ନାହିଁ କି, ମାନେ ଛୁଟିରୁ ଯିବା ପରେ ଦି ମାସ ପରେ ଜଣା ପଡିଯାଏ ଯେ, ତମକୁ ପୁଣି କେବେଠୁ ମିଳିବ।
ହଉ ହଉ। ଆଉ ଭାଇ ତାହେଲେ ଆପଣଙ୍କ ପଟେ ପାଗ କେମିତି?
ଏ ପାଗ ପୁରା ଆମର ଏପଟେ ପୁରା ମେଘାଳୟ ଭଳିଆ ପରିସ୍ଥିତି, ଆପଣ ତ ଜାଣିଥିବେ ଆମ ମାଳ ଅଞ୍ଚଳ କେଉଁଭଳି ଭାବେ ଏପଟେ ପାଗ ରହୁଛି ଦିନ ରାତି ବର୍ଷା ଲାଗି ରହିଛି। ସେପଟେ କେମତି ଅଛି ପାଗ?
ଆମର ତ ଦୁଇ ଦିନ ହେଲାଣି କାଲିଠୁ ବର୍ଷା ଛାଡୁନି, ଆଉ ଘରୁ ବାହାରକୁ ବାହାରି ହଉନି। ବାହାରେ ଯେତେ ପାଣି ଚାଲୁଛି, ରାସ୍ତାରେ ଯୋଉ ନାଳ ନର୍ଦ୍ଦମା ଗୁଡାକ ଅଛି ସେଗୁଡା ଜମି ଯାଇଛି, ପୁରା ରାସ୍ତାରେ ଚାଲି ବୁଲି ହଉନି। କାଲି ଆମେ ଭାବିଥିଲୁ, ଆପଣଙ୍କର ସେ ଯୋଉ
ହଁ।
କାଲି ଆମେ ଭାବିଥିଲୁ ଆପଣଙ୍କର ସେଇ ଯୋଉ ଶ୍ରୀରାମ ହୋଟେଲ ଅଛି ଦଶ ଟଙ୍କିଆ ବାଲା, ସେଇଟାକୁ ଯାଇକି କିଛି ଖାଇବା ଆଣିବୁ ଆଉ ନିଜ ପେଟ ଶାନ୍ତି କରିବୁ। କିନ୍ତୁ କଣ ହେଲା ଏଇ ବର୍ଷା ପୁରା ବାଧକ ସାଜିଗଲା। ଆଉ ସେଠାକୁ ଯାଇ ହେଲା ନାହିଁ, ଆଉ ଆଣି ହେଲା ବି ନାହିଁ, ଆଉ ରାତିରେ ଆମେ ଛତୁଆ ଖାଇକି ଶୋଇଲୁ।
ଆଚ୍ଛା ଆଚ୍ଛା। କିନ୍ତୁ ତମକୁ ତ ସେଇଟା ବହୁତ ପସନ୍ଦ ନା, ଛତୁଆ ଟିକେ ଖାଇକି ଶୋଇବାକୁ। ମତେ ଲାଗୁଛି କାଲି ତମର ମାନେ ଅନ୍ତ ବେଶୀରେ ବୋଧେ ବାଇଗଣ ତରକାରୀଟି ହେଇଥିଲା ଯାହା ଲାଗୁଛି।
ଖାଲି ହଁ। ଆପଣ ତ ଜାଣିଥିବେ ଯୋଉଦିନ ସ-ସକାଳ ବେଳା ଆମିଷ ହୋଇଥିବ ସେଦିନ ସନ୍ଧ୍ୟାବେଳ ନିରାମିଷରେ ବାଇଗଣ ଘାଣ୍ଟ, ଯୋଉଟା ସନ୍ତୁଳା ବୋଲି କହୁଛେ। ବାଇଗଣ ପୁରା ସଲ ସଲ କରିକି ବାଇଗଣ ଗୁଡ଼ା ପକେଇ ଦେଇଥିବେ, ଆଉ ସେଇଗୁଡ଼ା ଆପଣ ଖାଇବେ ଯଦି ଆପଣ ବାନ୍ତି କରିଦେବେ।
ଆଚ୍ଛା ଆଚ୍ଛା ଆଚ୍ଛା, ଓହୋ। ଏତେ ଜଘନ୍ୟ ଖା-ଖାଦ୍ୟ ପରଷୁଛନ୍ତି ନାଇଁକି?
ନାଇଁ ଖାଇବାକୁ ଆକଚୁ ମାନେ ପ୍ରକୃତରେ ଏମିତି କହିବା କଥା ନାଇଁ ପାପ ଲାଗିବ କିନ୍ତୁ ବାଇଗଣକୁ କହିବାକୁ ପଡୁଛି। କଣ ପାଇଁ ନା ବାଇଗଣ ଯୋଉ ଦିନ ହଉଛି ସେଇଦିନ ବହୁତ ପିଲା ବହୁତ ଭାତ ଫିଙ୍ଗୁଛନ୍ତି, ତ ସେଇଟା ଦେଖିକି ବି
ତମ ଭଳିଆ ବାଇଗଣ ତରକାରୀଟିଏ କରିଦଉଛନ୍ତି ସେମାନେ
ଶସ୍ତା ଥାଉ କି ନଥାଉ ସେମାନେ ଆଣିକି କରୁଛନ୍ତି। ଆପଣ ଦେଖିବେ ଯୋଉଭଳିଆ ପିଲା ଖାଇବା ଗୁଡାକ ନଷ୍ଟ କରୁଛନ୍ତି ନା, ବାଇଗଣ ଯୋଉ ଦିନ ହଉଛି, ଆପଣଙ୍କ ଦେହ ସହିବନେଇ। ଆପ ଆପଣ କହିବେ କି ମୁଁ ହେଲେ ଆପଣ ଯେମିତି ଗୋ ସେବା କରୁଛନ୍ତି, ତ ଗୋ ସେବା ବି ଆ ମାନେ ସେମାନଙ୍କୁ ହେଲେ ନେଇକି ଖାଇବା ଗୋଟେ ଦେଇଦେବି ଅତି କମରେ।
ତମର ସେଠି ବି ତ ସେମତି କରୁଥିବ ନା? ମାନେ
ନାଇଁ ଆମର ସେମିତି କରୁନାହାଁନ୍ତି। ଆମର ସେ ଯୋଉ ଖାଦ୍ୟ ଗୁଡାକ ଗୋଟେ ଡଷ୍ଟବିନ୍ ଟାଇପର ଅଛି ସେଇଥିରେ ଫିଙ୍ଗି ଦଉଛନ୍ତି। ସେଥିରେ ଫିଙ୍ଗିଦେଲା ଫଳରେ ସିଏ ତା ପରଦିନ ଆସିକି ଯୋଉ ମ୍ୟୁନିସିପାଲିଟି ବାଲା ରହୁଛନ୍ତି, ସେମାନେ ଆସିକି ନଉଛନ୍ତି ଆଉ ସେମାନେ କଣ କରୁଛନ୍ତି, ସେଇଟା ଜଣା ନାହିଁ।
ଆ ସେମାନେ ବି ନେଇକି ଫିଙ୍ଗି ଦଉଥିବେ ଆଉ। ଆମର ଆଉ ତ ଏଇ କୌଣସି ଜାଗାରେ ସେମାନେ ପୋତୁ ନଥିବେ ସେ ଜିନିଷ, ସେଇ ଜିନିଷ ଅବଶ୍ୟ ପ୍ରାକୃତିକ ଜିନିଷ, ପ୍ରକୃତିରେ ମିଶିଯିବ କିନ୍ତୁ ଏ ଯୋଉ ମସଲା ସଲା ରହିଚି ସିଏ ଟିକେ ସମୟ ନବ, ତ ମତେ ଲାଗୁଛି ସେମାନେ ସେ ଯୋଉ ପାଖ ପାର୍ଶ୍ୱବର୍ତ୍ତୀ ଯୋଉ ନଦୀଟି ଅଛି ସେଇଠି ହିଁ ତାକୁ ବୋହେଇ ଦଉଥିବେ ଆଉ। କାହିଁକ ନା ସହର ଠାକର ଅଳିଆ ତାଙ୍କ ପାଖକୁ ଆସୁଛି ନା ଆଉ। ହଁ କିନ୍ତୁ ସେଇ ସମୟରେ ହିଁ ଯଦି ରାତି ସମୟରେ ତମେ ଯଦି ହଁ ରାତ୍ରି ସମୟରେ ହଁ ତୁମେ ଯଦି ଟିକେ ତମେ ଭାଇ ବନ୍ଧୁ ମିଶିକି ଟିକିେ ଚେଷ୍ଟା କରନ୍ତ ଯେ ଏ କିଛି ଗୋଟେ ବାଲ୍ଟି ଭଳିଆ କି କିଛି ହଉ ତାହିଁରେ ଫିଙ୍ଗି ଦିଅ ବୋଲି କହିକି ନେଇକି ପାଖରେ ଯୋଉ ଗାଈ ଗୁଡା ଅଛନ୍ତି ତମର? ଆମର ସ୍କୁଲ ଆଗରେ ଯୋଉ ଅଛି। ସେମାନଙ୍କୁ ନେଇକି ଟିକେ ଦେଇ ଦିଅନ୍ତ ବୋଇଲେ ବହୁତ ଭଲ ହୁଅନ୍ତା ଟିକେ ଚେଷ୍ଟା କର।
ନାଇଁ ଗୋଟେ ବହୁ ବହୁତ ବଡ ପଦକ୍ଷେପ ଏଇଟା ଗୋଟେ ହେଇପାରନ୍ତା ଗୋଟେ ଭଉତୁ ବଡ଼
ନାଇଁ ବହୁତ ବଡ ନାଇଁ ବହୁତ ଛୋଟ ପଦକ୍ଷେପ ତମେ ଯଦି କହିବ ବାଲ ସେ ଟେ କିଣିବା ପାଇଁ ମୁଁ ପଇସା ତମକୁ ପ୍ରେରଣ କରିଦେବି। ବାଲଟି ତୁହେଁ ଏଯୋଉଁ ବହୁତ ଯଉ ଛୋଟ ଛୋଟ ଛୁଆ ମାନେ ସବୁ ଯୋଉ ଗାଧଉନାହାନ୍ତି ଯୋଉ ଯୋଉ କଣ ପ୍ଲାଷ୍ଟିକ ର ଆମର ଟପ୍ ବୋଲି କହୁଛନ୍ତି?
ହଁ।
ହଁ ହଁ ବାସ୍। ସେ ସେଇଟାରେ ସମସ୍ତଙ୍କୁ ପକେଇଦବାକୁ କହିବ ସେଇଟା ନେଇକି ବାହାରେ ଖାଲି ଥୋଇଦବ ବାସ ସେତିକି।
ପଇସା ତର ପଇସାରେ ତ ଅଭାବ ନାହିଁ ପଇସା ଆଜି ନାହିଁ କାଲିକି ଆସିଯିବ ଗୋ ସେବା କରିବା ଦରକାର କିନ୍ତୁ କଣ ନା ଆମର ଏଇଠି ରାତି ସମୟରେ ଖାଇବା ଗୁଡାକ ବଳୁ ନାହିଁ ଯଦି ବଳୁଥାନ୍ତା ନା ତାହେଲେ ଆମେ ନେଇଯାଇଥାନ୍ତୁ। ଆଉ ଯଉ ଅଁଇଠା ଗୁଡାକ ନେଇକିତାଙ୍କୁ ଦବା ପାଇଁ ଆମକୁ କେବେ ବି ଖରାପ ଲାଗୁଛି କଣ ପାଇଁ ନା ସେ ଗୋମାତା ଗୋମାତା ଗୁଡାକ
ବୁଝିଲି ବୁଝିଲି ଗୋ ମାତା କିନ୍ତୁ ତମେ ଭାବ ତମର ସେଇ ଯୋଉ ଖାଇବା ଅଇଁଠା ଖାଇବା ତମେ ଦଉନ ବୋଲି ସେମାନେ ଯାଇକି ସେ ନାଳ ନର୍ଦ୍ଦୁମାରୁ ପଲିଥିନ୍ ଖାଉଛନ୍ତି। ତ ତମକୁ କଣ ସେଇଟା ଭଲ ଲାଗୁଛି?
ନାଇଁ ସେଇଟା ତ ଭଲ ଲାଗୁନି କିନ୍ତୁ କରିବେ କଣ ଦେଖୁହାନ୍ତି। ଆପଣ ନିଜେ ଭାବନ୍ତୁ। ଏଇ ଯୋଉ ଅଇଁଠା ଖାଦ୍ୟ ଗୁଡାକ ଦେବାଟା ଦେବାଟା ଉଚିତ ବି ରହୁନି ନା ତ
ଟିକିେ ଏଇଠୁ ଆରମ୍ଭ କରିବା ତୁମେ ତ ଯେହେତୁ ତୁମେ ଗୋଟେ ଲିଡ଼ର୍ ଅଛ ସେଇଠି ଛାତ୍ର ନେତା ଭାବେ ଗୋଟେ ପରିଗଣିତ ତମେ ଅଛ। ଟିକେ ଖାଇବା ଯୋଉଦିନ ନେଉଛନ୍ତି ସେତେବେଳେ ଟିକେ ବଡ ପାଟିରେ ଟିକେ ସେମାନଙ୍କୁ ଜଣେଇ ଦିଅ। ବାଇରେ ଯେତିକି ଖାଦ୍ୟ ତମେ ନଉଛ ସେତିକି ଖାଅ ଅଧିକ ଅଧିକ ଅଯଥା ନିଅନି।
ନାଇଁ ଏଇଟା ତ ଆମର ଗୋଟେ ବୋର୍ଡ ଆମର ସେଇଟା ଗୋଟେ ବ୍ୟାନର ମରା ହେଇଛି ସେ ବାନର ଲେଖା ହେଇଛି। ଅଧିକ ଖାଦ୍ୟ ନିଅନ୍ତୁ ନାହିଁ ନଷ୍ଟ କରନ୍ତୁ ନାହିଁ। ଏଇଭଳି ଲେଖା ହୋଇଛି କିନ୍ତୁ ତାହା ସତ୍ତ୍ୱେ ମଧ୍ୟ ପିଲାମାନେ ଆମର ନାହାନ୍ତି, ପିଲାମାନେ ପୁରା ପ୍ଲେଟ ଭରି ଭରିିକି ନଉଛନ୍ତି ଆଜ୍ଞା ଶୁଣନ୍ତୁ, ପିଲାମାନେ ପିଲାମାନେ ଭରି ଭରିକି ନଉଛନ୍ତି ପ୍ଲେଟ ଭରିକି ନଉଛନ୍ତି କିନ୍ତୁ ଖାଉନାହାନ୍ତି ମାନେ ଆଜି ତ ଛାଡନ୍ତୁ ବାଇଗଣ ଖାଣ୍ଟ ହେଇଗଲା ଆଜି କଣ କୋବି କୋବି କୁର୍ମା ହେଇଥିବ ଫୁଲ କୋବିର କୁର୍ମା ହେଇଥିବ ତ ସେ ଗୁଡାରେ ବି ଭାତ ପକେଇବ ନା କଣ। ସବୁବେଳେ ଭାତ ପକେଇ ତାଙ୍କର ଗୋଟେ ମେ ଅଭ୍ୟାସ ହେଇଗନି। ହାତ ପାହାରେ ଯେ ଖାଦ୍ୟ ଗୁଡାକ ମିଳିଯାଉଛି ପଇସା ମିଳିଯାଉଛି ବାପା ମା ମାନେ ପଇସା ପଠେଇ ଦଉଛନ୍ତି। ତ ସେଥିପାଇଁ ସେମାନେ ଏମିତି ସବୁ କାର୍ଯ୍ୟ ଗୁଡାକ ଅ କରୁଛନ୍ତି।
ଆଉ କ ଗୀତରେ ଟିକେ ଅଛି ଟିକେ ମାନେ ପରିବେଶ ପ୍ରେମୀ ଆଉ। ପଶୁ ପ୍ରେମୀ ବି ଟିକେ ଅଛି ଜୀବନରେ ଜାଣିବାକୁ ପାଇଲେ ବହୁତ ଖୁସି ଲାଗିଲା। ଜାଣିକି ହଉ ଦେଖ ଯିଏ କି
ଆଜ୍ଞା ନିଶ୍ଚୟ ନିଶ୍ଚୟ।
ଆଜ୍ଞା।
ଆଜ୍ଞା ଆଜ୍ଞା ଆପଣ ଯେମିତି କହଲେ ଆମେ ସେଇଭଳି କାର୍ଯ୍ୟକୁ ଅନୁସରଣ କରିବୁ। ନିଶ୍ଚୟ ନିଶ୍ଚୟ ଆମେ ଚାପଣ ଯୋଉ ଭଳେ କହିଲେ ଆମେ ସେଇଭଳିଆ